ହ୍ୟାଲୋ।
ହ୍ୟାଲୋ ମ୍ୟାଡାମ ନମ
ହ୍ୟାଲୋ। ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍ କାର୍ ମ୍ୟାଡ଼ାମ୍। ମୋ ଆବାଜ୍ ଆସୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ଆସୁଛି।
କଣ କରୁଛନ୍ତି ମ୍ୟାଡାମ୍?
ମୁଁ କିଛି ନାହିଁ ତ ଏବେ କହିଲି ମାନେ ଗରମ ଲାଗୁଛି ଗୋଟେ ଲ ଲ ଲସି ପିଇବି
ଆଜ୍ଞା ଆପଣ ଲସି କେମିତି କରନ୍ତି ମ୍ୟାଡ଼ାମ୍?
ସେଇଟା?
ନାଇଁ ନାଇଁ ଲସି ଟା କେମିତି ମାନେ ତିଆରି କରନ୍ତି ଯେମତି ଆମେ ଏକ ଷ୍ଟ୍ରିଟ୍ ଫୁଡ୍ ରେ ଯେମିତି ପିଉଛୁ ରାସ୍ତାରେ ଯେମତି ଦିଅନ୍ତି ଦୋକାନରେ ହୋଟେଲରେ ସେମିତି କରନ୍ତି ନା ନିଜ ମାନେ ଇଏ ରେ?
ମୁଁ କେମିତି ଲସି ବନାଏ ମାନେ ଫାଷ୍ଟ୍ ତ ଗୋଟେ ଭଲ କ୍ୱାଲିଟୀର ଲସି ପ୍ୟାକେଟ୍ ଟା ଆଣେ
ଆଜ୍ଞା।
କୁ ମାନେ ଆଁ ଟିକେ ଚିନି ମିଶେଇକି ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦେଵେ ଗ୍ରାଇଣ୍ଡିଙ୍ଗ୍ କରି ସାରିଲା ପରେ ଗୋଟେ ଗ୍ଲାସରେ କାଢିକି ଆଁ ନଡିଆ ଟିକେ କୋରିକି ପକେଇଦିଏ ତାପରେ ଗୋଟେ କାଜୁ କିସମିସ୍ ଆଉ ଯୋଉ ଟୁଟି ଫୁ ଟି ଟିକେ ଆଉ କଣ କୁହନ୍ତି ତାକୁ ଆଁ ଚେରି। ହଁ ଗୋଟେ ଚେରୀ ପଡ଼ିବ ସେଠି ଆଉ ଟିକେ ଖଜୁରୀ କାଟି କି ପକାଇଦିଏ ଉପରେ। ତା ସହିତ ଟିକେ ପିସ୍ତାବାଦାମ ଆଉ ଯୋଉ ବର୍ଣ୍ଣଭିଟା ଆସେ ବର୍ଣ୍ଣଭିଟା ଟିକେ ପକେଇଦିଏ ଗୋଟେ ଚାମଚ୍। ରେଡ୍ଡୀ? ସେଠି ଗୋଟେ ତୁଳସୀ ପତ୍ର ପକେଇକି ଭଗବାନ ଙ୍କୁ ଭୋଗ ଲଗାହେବା ପାଇଁ ରଖିଦିଏ।
ଆହାଃ ତାପରେ ଆପଣ ପିଅନ୍ତି ନା?
ତାପରେ ମୁଁ ପିଏ।
ଆଚ୍ଛା ମ୍ୟାଡ଼ମ୍ ଆପଣ ମାନେ ଏମ୍ ଏମିତି ଯେମିତି କିି ଆଁ ଆମର ଦେହ ପାଇଁ ବି କିଛି ଭଲ ଯେମିତି ଥିବ ଯେମିତି କିଛି ଜିନିଷ ମାନେ ଖାଇବାର ଟିକେ ମତେ କୁହନ୍ତୁ ନା ସଜେଷ୍ଟ୍ କରନ୍ତୁ କାହିଁକି ଗରମ ଯେମତି ପଡୁଚି ନା କିଛି ଖାଇବାକୁ ଇଚ୍ଛା ବି ହଉନି ମାନେ ସହଜ ଥିବ ବି ଆଉ ଯେମତି ଆମେ ଘରେ ବି ତିଆରି କରିକି ଯେମତି ଖାଇପାରି
ସବୁଠୁ ବେଷ୍ଟ୍ ଜିନିଷ ହଉଛି ମାଣ୍ଡିଆ।
ଆଜ୍ଞା।
ମାଣ୍ଡିଆ ମାନେ ମାଣ୍ଡିଆ ଯୋଉ ମାନେ ପୁରା ପାଣି କରିକି ଗୋଲିକି ସେଥିରେ ଗୋ ଟିକେ ଗୁଡ଼ ପକେଇକି ଯୋଉ ପିଇଲେ ଯୋଉ ଶାନ୍ତି ମିଲେ ଫ୍ରିଜ ରେ ରଖିକି ତାଠୁ ଆଉ ଶାନ୍ତି ଶାନ୍ତି ନାହିଁ।
ତ ଆମେ ସେଇଟା କେମିତି କରିବା ମ୍ୟାମ୍? ମାନେ ମାଣ୍ଡିଆ ଟା କେମିତି ମାନେ ଦୋକାନରେ ମିଳିଯିବ? ମ୍ୟାଡ଼ମ।
ହଁ ମାଣ୍ଡିଆର ଦୋକାନରେ ମିଲିଯାଏ। ଆଣିକି ତାକୁ ମାନେ ଭଲ କରିକି ଟିକେ ଧୋଇକି
ଆଜ୍ଞା।
ଖରାରେ ଟିକେ ଶୁଖେଇଦବା ଶୁଖେଇ ସାରିଲା ପରେ ତାକୁ ଭଲ କରିକିନା ବାଛିଦେବା ଗୁଡ଼ି ଥାଏ ନା ସେ ଠି ଗୋଡ଼ି ମାଟି ଥାଏ। ବାଛି ଦେଲ ହଁ ହଁ ବାଛି ସାରିଲା ପରେ ଭଲ କରି ବାଛି ସାରିଲା ପରେ ତାକୁ ମାନେ ମାନେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡ କରି ସରିଲା ପରେ ହଁ ପୁରା ସୁଖ ସୁଖା ଗ୍ରାଇଣ୍ଡ ତାପରେ ତାକୁ ମାନେ ଟିକେ ଗରମ ପାଣି କରିକି ଟିକଏ ଗୁଣ୍ଡ ଦେଇକି ମାନେ? ଗୋଟେ ଦୁଇ ଚାମଚ ଦେଲେ ବି ବହୁତ ସାରା ହେଇଯାଏ। ତ ଗୋଟେ ଦୁଇ ଚାମଚ ଦେଇକି ଗୁଡ଼ ଯେଉଁ ଯଦି ମାନେ ସେ ଯଦି ପାଣି ଗୁଡ ଅଛି ତାହେ
ଆଜ୍ଞା।
ଚାମଚ ପକେଇଦବ ଟିକେ କମ୍ କଠୁଆରହିଲେ ଭଲ ଲାଗେ। ତ ସେମିତି ପକାଇକି ମାନେ ଟିକିଏ ଥଣ୍ଡା ହେଲା ପର୍ଯ୍ୟନ୍ତ ଫ୍ରିଜରେ ରଖିଦେବା। ତାକୁ ପିଇଲେ ଯୋଉାନ୍ତି। କେ ମିଳିବ
ତାପରେ ମାନେ ଜେ ଯେମିତି ଅ ପିଉ କଛୁ ମାନେ ଯେମିତି ମାନେ ଦହି ଦେଇକିନା ବି ଏ ପରିପାମେ ସେଇ ମଡିଟା ମାନେ ଯେମିତି ବି ପି କରିବା ନା ତାପରେ ମାନେ ସେଟା ବନେଇକି ନା ତାପରେ ଥଣ୍ଡା କରିକି ତାପରେ ତାକୁ ଆମେ ଯୋଉ ପ୍ରକାର ବି ପିଇ ପାରିବା ନା
ହଁ ମୁଁ ଦହି ସହିତ ତ କେବେ ଟ୍ରାଏ କରିନି
ଆଛା ଆଛା।
କି ଦହି ସହିତ ଯଦି ଟ୍ରାଏ କଲି କେମିତି ଲାଗିବ ସେଇଟା ବି ମୁଁ ଜାଣିନି
ଆଜ୍ଞା।
ଆପଣ ଖରାରୁ ମାନେ ବଞ୍ଚିବା ପାଇଁ କଣ ରକ୍ଷା ପାଇବା ପାଇଁ ଟିକେ କଣ ମାନେ ଭଲ ରେସିପି ତିଆରି କରନ୍ତି ଘରେ ସମସ୍ତଙ୍କୁ ଦିଅନ୍ତି।
ଆମର ତ ସେଇ ମାନେ ଅ ମାନେ ଥଣ୍ଡା ଯେମିତି ବନଉଛୁ ଯେମିତି ଆମେ ସେଇ ଯୋଉ ଗୋନ୍ଦ କାତିରା ଥାଏ ନା ମ୍ୟାଡ ଶୁଣିଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଶୁଣିଛି।
ସେଇଟା ଗୋନ୍ଦକା ୀରାକୁ ରାତିରେ ମାନେ ବେଶୀ ନାହିଁ ତିନି ଚାରି ପିସ୍ ନହେଲେ ପାଞ୍ଚ ଯେମିତି ଲୋକ ବେଶୀ ପିଅନ୍ତି ତ ସେଇ ହିସାବରେ ଟିକେ ଚାମଚ ଧରନ୍ତୁ ତାକୁ ଆମେ ଭଲ କରି ପାଣିରେ ଭିଜେଇକିନା ରଖିଦେଲେ ସେଟା ପୁରା ଜ ଯେମିତି ହେଇଯିବ ମାନେ ବହୁତ ପରିମାତ୍ରାରେ ସେ ଟା ବଢିଯିବ ତାପରେ ସେଟାକୁ ସକାଳେ ଯେମିତି ଆପଣ ଲେମ୍ବୁ ସାଙ୍ଗରେ ବିଇ ପାରନ୍ତି ପୁଦିନା ପତ୍ର ହେଲା ଲେମ୍ବୁ ରସ ହେଲା ତାପରେ ଟିକେ ଗୁଳ ହେଲା ତାକୁ ତାକୁ ଭଲ କରି ଆପଣ ପାଣି ଭରଇକି ମାନେ ରସ ବାହାର କରିକି ଆପଣ ତାକୁ ସେଇ ଆମେ ଗୋଧୁକତିର ସେଇଟା ସକାଳେ ସକାଳେ ସେଇଟା ପିଉଛୁ ଟିକେ
ହଁ ଟିକେ ସାବୁଦାନା ବି ମୁଁ ଶୁଣିଛି ଟିକେ ସାବୁଦାନା ଯୋଉଠିକ ଟିକେ ମାନେ ବତରୋଇକି ଟିକେ ଟିକେ ଟାଇମ୍ ପାଇଁ ସିଝେଇ ଦେଇକିନା ଅ ସାାବଧାନ ବି ଟିକେ ଟିକେ ପକେଇଲେ ଆଉ ଟେଷ୍ଟ ଲାଗେ।
ଟେଷ୍ଟ ତ ଭଲ ଅଛି କିନ୍ତୁ ସାବୁ ନା ଖାଇବା ମାନେ ଖାଇଲେ ନା ପେଟ ଟା ପୁରା ଭାରି ଭାରି ଲାଗୁଛି ଆଉ ସେ ଟା ମାନେ ଦେଖାଗଲେ ତ ସବୁଦିନ ଖାଇବା ବି କଥା ନୁହଁ। କାହିଁକି ସେଟା ଶରୀର ମାନେ ବହୁତ କେହି କହନ୍ତି କି ଶରୀର ପାଇଁ ବହୁତ ଭଲ ଅଛି କିନ୍ତୁ ଦେଖାଗଲେ ଆମେ ସେଇ ଯୋଉ ଯିଏ ମାନେ ଖାଲି ପେଟରେ ଖାଉଛନ୍ତି ସାବୁ ଦାନା ଗୁଡା ତାକୁ ଏତ ସୁଗର ହେଇଯାଉଛି ନହେଲେ ତାର ମାନେ ଟିକେ ଦେହଟା ଫୁଲି ଯାଉଛି। ସେମିତି ଶୁଣିଛି ମୁଁ ଆଉ ମାନେ କହନ୍ତି ବି ଯେମତି ଆମର ଜଣେ ଡାକ୍ତର ବି ଅଛନ୍ତି ମୋ ବାପାଙ୍କର ସାଙ୍ଗ ତ ସେମାନେ ବି କହିଲେ କି ମାନେ ଏଇଗୁଡା ଖାଅନି ତମେ ଖାଇ ପା ଆପଣ ଖାଇପାରନ୍ତୁ ଦହି ଚୁଡା ଖାଇପାରନ୍ତି ତା ତାପରେ ଆପଣ ଅ ଇଏ ବି ଖାଇପାରନ୍ତି ମାନେ ବୁନ୍ଦିଆ ହେଲା ଦହି ବୁନ୍ଦି ହେଲା ସେଗୁଡା ବି ଖାଇପାରନ୍ତି ମାନେ ପେଟ ଯଦି ଆମେ ଥଣ୍ଡା କରିବା ଆଉ ଆପଣ ଚିଆସିଡ ନିଅନ୍ତୁ ନା ସେ ଗୋନ୍ଦ କାତି ସାଙ୍ଗରେ ଆପଣ ଚିଆ ସିଡ୍ ନିଅନ୍ତୁ ସବଜା ସିଡ୍ ନିଅନ୍ତୁ। ସେଇଗୁଡା ଟିକେ ଆପଣ ଭିଜେଇକି ନା ପିଅନ୍ତୁ।
ମୁଁ ତ ମାନେ ଗୋଟେ ବର୍ଷ ହେଲା ମୁଁ ଏକାଦଶୀ ବ୍ରତ କରେ। ତ ଗୋଟେ ମାସରେ ଆଜ୍ଞା ତ ଗୋଟେ ମାସରେ ଦିଟା ଏକା ଏକ ଏକାଦଶୀ ପଡେ। ତ ଏକାଦଶୀରେ ମୁଁ କଣ କରେନା ମାନେ ଆମକୁ କିଛି ବି ଅ ମାନେ ଅନ୍ନ ଗହମ ଏଇ ସବୁ ଗୁଡେ ଜିନିଷରେ ଯୋଉ ବି ମାନେ ଖାଦ୍ୟ ତିଆରି ହେଇଥିବ ସେ ଜିନିଷ ଗୁଡେ ମନା। ଖାଲି ମାନେ ଫଳ ଆଉ କନ୍ଦା ଜାତୀୟ ଖାଦ୍ୟ ଆଉ ସେମିତି ସେ ଖାଦ୍ୟ ଖାଲିଗୁଡ଼ା ଆମକୁ ଖାଇବା ପାଇଁ କୁହନ୍ତି ସେଦିନ ଭଗବାନଙ୍କୁ ପ୍ରସାଦ ଲଗେଇ
ତ ଆପଣ ମାନେ ଉପବାସରେ କଣ କରନ୍ତି କଣ ମାନେ ଖାଇ ଖାଆନ୍ତି ନା ଖାଲି ପାଣି ପିଇକି ରୁହନ୍ତି। ସାବୁଦାନା। ଆପଣ ତାଠୁ ଭଲ ମ୍ୟାଡ଼ାମ ଆପଣ ତାଠୁ ଭଲ ଏଇ ଟ ପିଅନ୍ତୁ ନା ମ୍ୟାଡାମ ଆପଣଙ୍କ ଦେହ ବି ଭଲ ଥିବ ପେଟ ବି ଭରିବ।
ମୁଁ ସାବୁଦାନା ମାନେ ଯୋଉ ଉପମା ଆସେ ନା।
ଆଜ୍ଞା ଆଜ୍ଞା।
ଉପମା ବନେଇକି ନା ଏତେ ଏତେ ଏ ଆଜ୍ଞା ଏତେ ଦିନ ପର୍ଯ୍ୟନ୍ତ ତ କିଛି ବି ଅସୁବିଧା ହେଇନି ମୋର ମାନେ
ଆଛା ଆଛା ମାନେ ସେଇଟା ସ୍ଵାଦିଷ୍ଟ ଲାଗୁଥିବ। ଆପଣଙ୍କୁ ନା
ହଁ କାର୍ବୋହାଇଡ୍ରେଟ ସେଥି ରେ ମାନେ ପୂର୍ଣ୍ଣ ମାତ୍ରାରେ ଥାଏ। ତ ସେଇଥିପାଇଁ ହ ତ ଆମକୁ ଅନର ମାନେ ଯୋଉ ତାର ପୁରା କମିଟା ପୂରଣ ହେଇଯାଏ ସାବୁଦାନା ଅ ମାନେ ପନ୍ଦର ଦିନରେ ଗୋଟେ ଏକାଦଶୀ ଆସେ। ତ ସେଥିପାଇଁ ଆମକୁ କୁହାଯାଇଛି ସାବୁଦାନା ଖାଇଲେ ଚଳିବ କାହିଁକିତିନା ସେ ଯୋଉ କନ୍ଧମୂଳରୁ ତିଆରି ସାବୁଦାନା ତା ତ କିଛି ଅଛି ସୁବିଧା ତ ହେଇନି ଏପର୍ଯ୍ୟନ୍ତ ମତେ ମଝିରେ ମଝିରେ ଖାଇଲେ ଭଲ ବୋଲି କୁହନ୍ତେ।
ବହୁତ ଭଲ ବହୁତ ଭଲ ମାନେ ରେସିପି ଟା ଆପଣ ବତେଇଲେ ମାଡାମ ସେଟା କେମିତି ମାନେ କୁହନ୍ତୁ ମାନେ କର କରନ୍ତି ନା ଡାଇରେକ୍ଟ ଏମତି ପକେଇ ଦିଅନ୍ତି ମାନେ
ମାନେ ଫାଷ୍ଟ କଣ କରିବା ନା ପ୍ରଥମେ ଦିଇ ତିନି ଘଣ୍ଟା ପର୍ଯ୍ୟନ୍ତ ସେ ଯେଉଁ ବଡ଼ ସାବୁଦାନାର ଦାନା ଥାଏ ଅ ସେଦାନା ତାକୁ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ଟିକିେ ଭିଜେଇକି ରଖିବା ସେଟା ଟିକେ ବତରି ଗଲା ପରେ ଗୋଟେ କଢେ ଡେଇନେଇକି ସେ ଏଠି ଜିରା ଟିକେ ପକେଇଦବା ଜିରା ପ ପକାଇଲା ପରେ ସେ ଯୋଉଁ ଆଲୁ ଗୋଟେ ଆଲୁକୁ ମାନେ ପତଳା ପତଳା କରି କାଟିକି ପକେଇଦେବା ଯୋଉଁ ବାଦାମ ଅଛି ବାଦାମକୁ ଟିକିବି ତା ସହିତ ଭାଜିଦେବା ଭାଜି ସାରିଲା ପରେ ଆଲୁଟିକେ ଆଲୁ ସିଝି ସାରିଲା ପରେ ଆଉ ବାଦାମ ଭାଜି ହେଇସାରିଲା ପରେ ସାବୁଦାନାକୁ ପକାଇକି ଅ ଭାଜିଦେବା ତାକୁ ମାନେ ଟିକେ ସିଝିବା ପର୍ଯ୍ୟନ୍ତ। ଆଉ ତା ଉପରେ ଟିକେ ଅଳ୍ପ ସନ୍ଧବ ଲୁଣ ପକେଇେ ଦେବା ତ ସେଟା ରେଡି ହେଇଯାଏ। ଦଶ ପନ୍ଦର ମିନିଟ ଭିତରେ ରେଡି ହେଇଯାଏ।
ବା ବଢିଆ ଅଛି ମ୍ୟାଡାମ ମାନେ ଆରମ୍ଭରୁ ମାନେ ଭିଜେଇକି ରଖିବା ତାକୁ ଦି ତି ତିନି ଘଣ୍ଟା ନା ତାପରେ ଯାଇକି ଏଇଟା ମାନେ ରେଡି ହେଇଯିବ ମାନେ ଭାଜି ଭାଜିକି ତାପରେ ଓଲ୍ହେଇଦେବା
ଆଜ୍ଞା
ତ ମାନେ ମସଲା କିଛି ପକେଇବାନି ମାନେ ଏମତି ସାଦା ଥିବ ନା ଯେମତି ଜିରା ହେଲା ମାନେ ବିନା ରସୁଣ ପିଆଜର ତ ବୁଝି ପାରିଲି କିନ୍ତୁ ସେଇ ଟିକେ ଜିରା ଗୁଣ୍ଡ ହେଲା ହଳଦୀ କିଛି ନୁହୁଁ।
ସେଦିନ ଏକାଦଶୀ ଦିନ କିଛି ପକାନ୍ତି ନା ମାନେ ପକାନ୍ତିନି ଯଦି ଅଲଗା ଦିନ ଆପଣ ବନଉଛନ୍ତି ତାହେଲେ ସବୁ ଜିନିଷ ମାନେ ପକେଇକି ବହୁତ ଟେଷ୍ଟି ହିସାବରେ ବନେଇ ପାରିବେ କିନ୍ତୁ ଏକାଦଶୀ ସେ ହବ
ବହୁତ ଭଲ ଲାଗେ ମ୍ୟାଡାମ ଆପଣଙ୍କ ରେସିପି ଦିନେ ମୁଁ ଚେଷ୍ଟା କରିବି ଏଇଟା ବନେଇବା ପାଇଁ
ଆଜ୍ଞା।
ହଁ। ଆଉ ବହୁତ ଭଲ ଥିଲା ଆପଣଙ୍କ ସାଙ୍ଗରେ କଥା ହେଇକି।
ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ
ଭଲ ଲାଗିଲା ଧନ୍ୟବାଦ ମ୍ୟାଣ୍ଡାମ ଆଉ କଥାବାର୍ତା ହେବା ଆମେ ମୁଁ ଟିକେ ଯାଉଛି ଟମାଟୋ ପୋଡାଟା କୁ କରିଦଉଛି ଆଉ ଆପଣଙ୍କ ସାବୁ ଦାନା ଟା ମୁଁ କାଲି ବନେଇବି।
ଠିକ୍ ଅଛି ମ୍ୟାଡାାମ ମତେ କହିବେ କେମତି କେମତି ଲାଗିଲା କଣ?
ମୁଁ ବତେଇବି ରେସିପି କି ଫରେ ଆପଣଙ୍କ ରେ ପଚାରିବି ଠିକ ଅଛି ଆଜ୍ଞା ନମସ୍କାର ଆଜ୍ଞା। ଆରେ ଆରେ ହୁ ରୁ